ହଁ ଭାଇ କୁହନ୍ତୁ।
ଆଁ ହ୍ୟାଲୋ।
ହଁ ଭାଇ କୁହନ୍ତୁ।
ଆମେ ଯାଇଥିଲୁ କୋରାପୁଟ ବୁଲି।
ହଁ କଣ କଣ ଦେଖିଥିଲେ?
ଦଶ ପନ୍ଦର ଦିନିଆ ଟ୍ରିପ୍।
ଆଛା।
ତମେ କୁଆଡେ ଯାଇଛ?
ମୁଁ, ହଁ ଡୁଟିରେ ତ ଅଛି ଆମେ ତ ଯାଇ ଥିଲୁ ଏଇ ରଜକୁ ମାଲକାନାଗିରି ବୁଲିବା ପାଇଁ ଆଉ।
ଓହୋ ମାଲକାନଗିରି ବି ବଢ଼ିଆ ଜାଗା ନା।
ହୁଁ, ସେଠୁ ବହୁତ ବଡ କୋରାପୁଟୁ ସେଇତ କୋରାପୁଟୁ ଡେଇଁକି
ଆମେ ଆମେ ବାଇକ ଆମେ ବାଇକ ନେଇକି ଯାଇଥିଲୁ। ତିନିଜଣ ତିନିଟା ବାଇକ ନେଇକି ଯାଇଥିଲୁ। ବଢିଆ ଲାଗିଲା ଛଶହ ଛଅଶହ କେତେ କିଲୋମଟର ହେଲା ଏଇଠୁ।
ହୁଁ ଏଠୁ ଢେଙ୍କାନାଳରୁ ହେଇଯାଉଛି ଆମର କୋରାପୁଟୁ ହେଲେ ସାଢେ ଛଅ ସାଢେ ଛଅଶହ ଭଳିଆ ହେଇଯାଉଛି।
ହଁ ସେମିଳିଗୁଡା ଛଅଶହ ପନ୍ଦର। ସେଇ ଭିତରେ ବୁଲାବୁଲି ହେଇକି ସାଢେ ଛଅଶହ ପୁର ଆଉ।
ସାଢେ ଛଅଶହ ହେଇଯାଉଛି ଆଉ।
ଦେଉମାଳି ଗଲୁ ସେଠିକି କ୍ୟାମ୍ ପକେଇଲୁ ରହିଲୁ।
ଏ ଶୀତଦିନ ଯାଇଥିଲେ ବୋଧେ ନାଇଁ କି
ହଁ ଆ ଆମେ ଆମେ ନିଜ କ୍ୟାମ୍ପ ନେଇ ଯାଇଥିଲୁ ଆମେ ଜାଣିନୁ ଟେଣ୍ଟେ ନେଇକି ପଳେଇଥିଲୁ। ଆମେ ଜାଣିନୁ ଏଠି ଆଲାଉ ନାହିଁ ବୋଲି ଏହି ତାକୁ ହି ପାଞ୍ଚଶହ ଟଙ୍କାଟେ ଧରଇ ଦେଇକି ନିଜ କ୍ୟାମ୍ପ ପକେଇଲୁ ଆଉ।
ଓହୋ। କିନ୍ତୁ ଏଠି ସବୁ ମିଳୁଛି ସେଠି ଗଲେ ପାଞ୍ଚ ହଜାର ଟଙ୍କା।
ହୁଁ ହୁଁ ହୁଁ। ସବୁ ମିଳୁଛି। ଆମେ ଜାଣିନୁ ଆମେ ବୁହେଇକି ନେଇକି ଯାଇଛୁ ନା ଫାଷ୍ଟ ଟାଇମ ଗଲୁନା ହଇରାଣ ଦେଖିଥିଲୁ ଅଛି ବୋଲି ବଟ ଆମ ପାଖରେ ଥିଲା ବୋଲି ଆମେ ଇଜିଲି ହବ ବୋଲି ଆମେ
ହଁ ତମେ ଏମିତି ନେଇକି ଗଲେ ସେଠି ତ ଆଲଉ କରୁନାହାନ୍ତି।
ହଁ ସେଇ ଯୁକ୍ତିତର୍କ ସେଇଠି ହେଲା। ତାକୁ ପାଞ୍ଚଶହ ଟଙ୍କା ସେଟିଂ କର ଦେଇକି ଆମେ କହିଲୁ ଆଉ ଛାଡ ଜାଣିନୁ ଆମେ ନେଇକି ଯାଉଛୁ ଆଉ ଥରେ ଆସିଲେ କରିବୁନୁ ଆଉ। ଏଇ ଛାଡିଦେଲା ଆଉ ତାକୁ ଟିକେ ଦେଓମାଳି ତାପରେ ଇଏ ଡୁଡୁମା ଜଳ ପ୍ରପାତ ତାପରେ ଇଏ ପୁନସିଲ୍ ପୁନସିଲ୍ ୱାଟରଫଲ ଆଉ ତଳମାଳି ତଳମାଳି ସେମିଳି ଗୁଡାରେ କଣ ଗୋଟେ ଅଛି ଆମର ମାଙ୍କର ଜାଗା ନାହିଁ ଦୁର୍ଗା ମାଙ୍କର ଗୋଟେ ଇଏ କଂ କଣ୍ଟେଇ ବୁ ବା କି ଶୁଣି ଗୋଟେ ମ ମନେ ପଡୁନି ମାଙ୍କର ବୋହୁତ ପ୍ରାଚୀନ ମନ୍ଦିର ତା ଭିତରେ ବୋହୁତ ବଢିଆ ଲାଗେ ଆଉ ହନୁମାନଙ୍କର ଗୋଟେ ବଡ ଜାଗା ଅଛି ହେ ଟି ବୁଲିଲୁ ଏମତି କେତେ ଜାଗା ହଁ
ତା ନାଁ ଟା ହୋଉଚି ଦାମନଯୋଡି। ସେଟା ହୋଉଚି ହନୁମାନ ବାଟିକା ଆମର ଯୋଉ ଅଛି ଷ୍ଟିଲ୍ ପ୍ଲାଣ୍ଟେ
ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ ସେଇଠି ସେଇଠି ହିଁ ଅଛି ମାଙ୍କର ଦୁର୍ଗା ମାଙ୍କର ବୋହୁତ ବଡ ଭଲ ମନ୍ଦିର।
ହନୁମାନଙ୍କ ବାଟିକା ମୁଁ ବି ସେଠିକି ଯାଇଚି ଆଉ ତାପରେ ସେଇ ସେଇଠୁ ଟିକେ ଆଗକୁ ପଳେଇଲେନି ସହସ୍ର ଶିବଲିଙ୍ଗ ଯୋଉ ଅଛି ଦେ
ନାଁ ଜାଣିନୁ ଆମେ ଜାଣିଥିଲେୁ ସିନା ଜାଣିନୁ ଯେତିକି ଜାଗା ଜାଣିଚୁ ଆଉ ମାନେ ମେ ମ୍ୟାପରେ ଯାହା ଯାହା ସବୁ ପ ଦେ ଖେଇଲା ଭଲ ଭଲ ଜାଗା ଏଇ ଯୋଗୁ ହେଇଥି ଯୋଗୁ ଦେଖି ଦେଖି ପଳେଇଲୁ ଆଉ।
ସେଇ ତ ଆମର ଯୋଉଠି ଅଛନ୍ତି ହନୁମାନ ବାଟିକା ସେଇ ଯସ୍ଟ ସେଇଠୁ ଆଉ ପନ୍ଦର କିଲୋମିଟର ଆଗକୁ।
ଏ ହେ ଜାଣିନୁ ଆଉ।
ପୁରା ଶହସ୍ର ଶିବଲିଙ୍ଗ ସେଠୁ ପୁରା ଗୁ ଆଉ ଗୋଟେ ହେଇଚି ଆସିକି ବାହାରିବ ଆମର ପୁରି। ହଁ କୁହ ସେ ହଁ ଗୋଟେ ଗୁମ୍ଫା ଅଛି ଭିତରେ ଭିତରେ ସେଠୁ ଆସିକି ବାହାରିବ ପୁରୀ ଲୋକ ସେଇଥିରେ ବି ଆସିଥିଲେ କେତେ ଜଣ ଯେ ହ ସେଟାରେ ଆଉ ଲୋକ ଖୋଜିକି ପାଇଲେନି। ସେଥିପାଇଁ ସେ ଗୁମ୍ଫା ଟାକୁ ବନ୍ଦ କରିଦେଇଚନ୍ତି। ନହେଲେ ତା ଭିତରେ ଗୁମ୍ଫା ଭିତରେ ଅଛି। ହଁ ତା ଭିତରେ ଅଛି ଶି ଶିବଲିଙ୍ଗ ଏଠେ ଯାଇକିନି ଦର୍ଶନ କରିବେ ନଈଁ ନଇଁ ଯାଇକି।
ନା ଆମେ ଜାଣିନୁ ମତେ ସବୁଠୁ ବଢିଆ ଲାଗିଲା ତଳମଳିଟା। ଓ ହୋ।
ଉପରକୁ ଗଲେ ଏଠି ଯୋଉ ଛୋଟ ଛୋଟ ଶିବଲିଙ୍ଗ ଅଛି ତମେ ଯୋଉଠି ମଡା ପକେଇବ ସେଇଠି ଶି ଶିବଲିଙ୍ଗ
ବାବା ନାଇଁ ନାଇଁ ମୁଁ ଜାଣିନି। ଆମେ ଜାଣିଥିଲୁ ଯାଇଥାନ୍ତୁ ବେକାରାର ହେଇଗଲା ଆଉ ଆଉଥରେ କେତେବେଳେ ଟ୍ରିପ୍ ହେଲେ
ହୁଁ ହେକରେ ଅଛି ଆହୁରି ଉଁ ଆପଣ ତ ଯାଇଥିଲେ ଡୁଡୁମା ଜଳପାତ୍ର।
ହଁ ହଁ ଡୁଡୁଆ ଯାଇଥିଲୁ। ଡୁଡୁମା ଗଲୁ ରାଣୀ ଡଡୁମା ଗୋଟେ ଡୁଡୁମା ପୁଞ୍ଜିସିଲ୍ ପୁଞ୍ଜିସିଲ୍ ରେ ପାଣି ଖସୁଚି ଯୋଉ ଖସଡା ହେଇଚି ପୁରା ପଥର ଟାର ହେଇଠି
ତା ତାପରେ ହେଠେ ଅଛି ଆହୁରି ଆମର ଆମା କୁଣ୍ଡୁ ଗୋଟେ ଅଛି।
ଆମା କୁଣ୍ଡ ବହୁ ଜାଗା ପୁରା
ସେଇ ଡୁଡୁମାରେ ଡୁଡୁମା ଡୁଡୁମା ରାଣୀ ଡୁଡୁମା ହଁ ରାଣୀ ଡୁଡୁମା ଯିବାର ଗୋଟେ ଅଛି ଆମା କୁଣ୍ଡୁ ଜଳପ୍ରପାତ ସେଠିକି ଯଦି ଯିବେ ସେଠି ଆମର ଅଛି କଣ କହିଲେ ମାଛ ଲଗେଇଚନ୍ତି ସୁନାର ଦାନା ସୋୟେଙ୍ଗ୍ ବିଷ୍ଣୁ ବିଷ୍ଣୁ ଅଛନ୍ତି ହେଠେ। ଯେ ଏମିତି ସମସ୍ତଙ୍କୁ ଦେଖା ଦଉନାହାନ୍ତି। କିନ୍ତୁ ହେଠୁ ଗୋଟେ ମାଛ ବି ତମେ ଧରି ପାରିବନି। ମାଛଙ୍କୁ ଖାଇବାକୁ ଦିଆ ହଉଚି ସବୁ ଦିଆ ହଉଚି। ନାଇଁ ନାଇଁ ତମେ ଧରି ପାରିବନି ମା ଛ ଖାଇଦବ ଯଦି ହେଠୁ ଧରିକିନି ତାହେଲେ ତମେ ଆଉ ଆସିପାରିବନି। ମାଛ ଙ୍କୁ ଧଇଲେ ହଉ
ହଉ ଚାଲୁ। ଟାଇମ୍ ହେଇନି ନାଇଁ ମୁଁ କହିଲି ଏଇଠି ଏମ ତି ହଉ ହଉ କୁହ ଏମିତି ହେଇକି ବୁଲାବୁଲି ହଠାତ ପ୍ଲାନ୍ ହେଲା ଆମର ହ
ହୁଁ ହଁ ସେଇଠି ଯାଇକିନି ସବୁ ବୁଲାବୁଲି କଲେ ସେ ଜାଗା ବଢିଆ ଜାଗା ଆ କୋରାପୁଟ ଗୁପ୍ତେଶ୍ଵର ଯାଇଚନ୍ତି ନା ନାଇଁ?
ହୁଁ ଗୁପତେଶ୍ୱର ଗଲୁ ଗୁପତେଶ୍ୱର ତ ଫେମସ ଜାଗା ପୁରା
ହଁ ସେଟା ଆମର ବୈପାରୀ ଗୁଡା ଠୁ ଜୟପୁର ଭିତରେ ଗଲେ ବୈପାରୀଗୁଡାଠୁ ତିରିଶ କିଲୋମିଟର ଆଉ।
ଭିତରୁକୁ ଛାଡିଲେଣି ଏଚ୍ ଏଲ୍
ହୁଁ ହୁଁ।
ଏଲ୍ ଏଥିରୁ ଛାଡିଲେ କହିଲେ ପରିମିସନ୍ ଦରକାର ଷ୍ଟ୍ରିକ୍
ହୁଁ ଆଉ ତାପରେ ଗଲେ ଏଠି ଅଛି ଗୁପ ଗୁପତେଶ୍ୱର ଯାଇଥାନ୍ତେ ଗୁପତେଶ୍ୱରରୁ ଝୁଣା ଫୁଣା ଧରିକି ଆସିଥାନ୍ତେ। ହେଠି ଗାଧୁଆ ପାଧୁଆ କରିକି
ହୁଁ ନାଇଁ ଗୁପ୍ତେଶ୍ଵରରେ ତ ଭଲରେ ବୁଲିଲୁ ସବୁଠୁ ବଢିଆ ଲାଗିଲା ତଳମାଳି କାହିଁକି ହେଠି ଖୋଲା ଜାଗା ବର୍ଷା ଦିନକୁ ସେ ପୁରା ପୁରା କୁହୁଡି ଲେଖି ହେଇକି ଘାସ ଫାସ ପଡିି ପୁରା ରେଟି ଜାଗା ଟା ତଳମଳି ଆଉ ବଢିଆ ଲାଗୁଥିଲା ହେଇଠିକି
ନା ଏକର ଗଲେ ସୋନପୁର ହେଇକି ଯାଇଥିଲେ ନା କଣ?
ନାଇଁ ଆମେ ବ୍ରହ୍ମପୁର ଦେଇକି ଗଲୁ ବ୍ରହ୍ମପୁର ଇଏ ଦେଇକି ଆନ୍ଧ୍ର ଆନ୍ଧ୍ରା ଦେଇକି ଗଲୁୁ ଏପଟେ ଏନ୍ ଏଚ୍
ହଁ ହଁ ହଁ ଜାଣିଲି ଆମର ବିଜବାଡା ହେଇକି ପଳେଇଲେ ଆଉ ବିଶାଖା ଏ ବିଶପଟଣା ହେଇକି ଆଉ ବିଜୟ ନଗର ମୁଁ ହେଇକି ବିଜୟ ନଗରମ ମୁଁ ହେଇକି ଏକରେ ଡାଇରେକ୍ଟ ଉଁ
ଏଟା କଣ ଜାଗା ଆମେ ଯାଇକି ବାହାରିଲୁ ଶିମିଳିଗୁଡାରେ। ଡାଇରେଟ ଶିମିଳି ଗୁଡାରେ ବାହାରିଲୁ।
ହଁ ସିମିଳି ଗୁଡା ସେଇଠୁ ହେକରୁ ଡାହାଣକୁ ପଶି ଯାଇଥିଲେ ଡାଇରେକ୍ଟ ବାହାରିଥାନ୍ତେ ଦେଓମାଳି। ଉପରେ ଆଉ।
ହଁ ହଁ ହଁ ହେଇଠୁ ଡାହାଣକୁ ପସିଥିଲେ ହେଇଠି ଗେଟ ବି ଗୋଟେ ଅଛି। ଦେଓମାଳି ଗେଟ ଏଇଠି ହେଇଠୁ ଡାହାଣୀକୁ ପଶିଲେ ଉପରେ ଡାଇରେକ୍ଟ ଦେଓମାଳିୀ
ହଁ ନା ଯାଇକି କହିଲୁନା ଯାଇକି ସେ ଗୋବରାକୁ। ସେଇଠୁ ଆଗପର ବୁଲି ଯାଇଥିବେ ଆଉ ନା ଏ ଏ ସବୁ କାମ ଚାଲି କାମ ଚାଲିଥିଲା ଏତବେଳକୁ ରାସ୍ତା କାମ। କୋଉରା ଦେଇଚି ନା ବିଜୟ ନବରଙ୍ଗ ହେଇକିନି ଯିବ ଡାଇରେକ୍ଟ ତମର ବାହାରିବ ସିଧା ଦେଓମାଳ ଉପରେ।
ଓହୋ ଯ ଭଲ ଓଡିଆ ଓଡିଶାର ସବୁଠୁ ହାଇଷ୍ଟ ପିକନିକ।
ହଁ ଏଟା ସବୁ ଆମର ଅଛି ଏଇଟା ଯାଇକିନି ଏକର ବୁଲାବୁଲି କରିକି ଆସିବ ଆଉ। ବଢିଆ ଜାଗାଗାକୁ କିନ୍ତୁ ହୁଁ। ଏକରେ ହୁଁ ଏକରେ ସମ୍ବଲପୁରରେ ଏଇ ଯୋଉ ହୁମାଦୁମା ଏରିକା ସବୁ ଦେଖିବ। ସମଲେଶ୍ଵରୀ ଠାକୁରଙ୍କୁ ଦେଖିବ ହୁଁ। ଘଣ୍ଟେଶୋରି।
ନୃସିଂହନାଥ ଏଇଠି ଏପଟେ ଯାଇଥିଲୁ ଘଣ୍ଟେଶୋରି ଯାଇଥିଲୁ। ତା ଆଉ ଯାଇପାରି ସମଲେଶ୍ଵରୀ ଯାଇ ହେଲାନି ଏମିତି ସମ୍ବଲପୁର ଥରେ ଅଲଗା ଦିନେ ଯାଇଥିଲୁ। ଏବେ ନାଇଁ ଏବେ କୋରାପୁଟ ଯାଇଥିଲୁ। ଅଲଗା ଆଉ ଥରେ ଯାଇଥିଲୁ ସମ୍ବଲପୁର ଏପଟେ ବି ସମ୍ବଲପୁର ସାଇଡ ବି ଭଲ ଜାଗା।
ହୁଁ ଏକରେବି ଅଛି ହରାକୁଦ ଡ୳୲ମ ଫ୳୲ମ ସବୁ ଦେଖିବାକୁ।
ନାଇଁ ଆମ ଆମ ପାଖ ଏରିଆ ଏଇ କେନ୍ଦୁଝର। ସେ କଣ ଭଲ ନୁହଁ କି? କେନ୍ଦୁଝରରେ କମ ଜାଗା ଅଛି। କୋରାପୁଟ ସମ୍ବଲପୁର ସିନା ବଡ ଦୂର ହେଇଯାଉଚି। କେନ୍ଦୁଝର ପାଖରେ ବଆ ବଢିଆ ଜାଗା ଅଛି କେଁଝରରେ ବି?
କେନ୍ଦଝର ରେ ତ ଭଲ ଭଲ ଜାଗା ଅଛି। ଆମର ଚିଲିକା ଅଛି ଏଠୁ ଗଲେ ଏମିତି ଦି ତିନିଟା ମନ୍ଦିର ଅଛି। କି ନା ମନେ ପଡୁନି ଭଲରେ।
ଆ ଯୋଉ ନୂଆ ମନ୍ଦିର ଗୋଟେ ଜଗନ୍ନାଥ ମନ୍ଦିରଟେ ହେଇଛି ରଥ ଭଳିଆ କେଉଁଝରେ। ପୁରା ରଥ ଭଳିଆ ହେଇଛି। ସେଇଟା ନା କଣ ମୋର ମନେ ପଡୁନି। କେନ୍ଦଝର ରୁ ଫେରିଲା ବେଳକୁ କିନ୍ତୁ? ଚନ୍ଦନପୁର ରାସ୍ତାରେ ପଡିବ। ନୂଆ ଜଗନ୍ନାଥ ମନ୍ଦିରଟେ ହଁ ହେଇଟା ଟିକେ ଭି ହେଇଛି ବଡ ମନ୍ଦିରଟେ ପୁରା ରଥ ଆକୃତିରେ ହେଇଛି।
ହୁଁ ସେଟା ନାଇଁ ମୁଁ ହେଟା ଦେଖିନି ତାହେଲେ କେବେ?
ଓ ଯାଇଥିଲୁ ଆମେ ଫେରିଲା ବେଳକୁ ହେଇପଟୁ ପଶି ଯାଇଥିଲୁ ଆଉ ଜଗନ୍ନାଥନ୍ଦର କଣ ଗୋଟେ ଜାଗାଟେ ଖାଇଥିଲା ଭଲ ଜା ମନ୍ଦିର ବୋଲି କହିଲେ ଲୋକ ହେଟି ସିଗାରେଟ ଫିଗାରେଟ ଟାଣିଲା ବେଳକୁ।
ହୁଁ ଆଛା କେ କେମିତି ହେଇକି ଆସିଲା ବାଲା।
କୋଉଠି? ସେ ଏଇ ଯୋଉ କରାପୁଟୁରୁୁ ଫେରିଲା ବେଳକୁ ନାଇଁ ଦେଖ ଦେଖି ଦେଖିକି ତ ଆଇଲୁ ଇଏ ଚିଲିକା ଆଉ ଗଲୁନୁ। ରାସ୍ତାରେ ତ ଦେଖା ଯାଉଛି ରାସ୍ ତରୁ ପୁରା।
ଆସିଲା ବେଳକୁ ଏପଟ ଦେଖିକିନା ଆସିଥାନ୍ତୁ ନା ଆଉ ଗୋପାଳପୁର ସି ବିଚ।
ପାଞ୍ଚ ଦିନ ହେଇଗଲାଣି ଟ୍ରିପ୍ ତାପରେ ଗାଡି ଚଲେଇ ଚଲେଇ ଚଲେଇ ଚଲେଇ ଆଉ ଇଏ ନାହିଁ ଅବସ୍ଥା ନାହିଁ। ଆ କାଲି କେମିତି ଘର ଧରିବୁ ଯିବୁ ଭାରି ଘର ଆଉ ପୁରା ଗୋଟେ ନିଶ୍ବାସ ବିଦାୟ ଘରକୁ ଆଉ ହ କା କି ଗଲେ ତମ ଅଲଗା ବୁଲି ପାରିବ। ପାଞ୍ଚ ଦଶ ଜଣ କି ଯେତିକି ଜଣ ତା ଭିତରେ ଗଲ ତମେ ମିଶିକି ଡା ବି ତମେ କରିପାରିବ ଜଣେ କୁ ଜଣେ ଚଲେଇବା କିଛି ଲୋକଲ ବି ନହିଁ ଆଉ ବାଇ ପୁରା ବାଇକ୍ ଏଟେ ଆମେ ବର୍ଷା ଦିନେ ଯାଇଥିଲୁ ଶୀତକୁୁ ବର୍ଷା ଆଉ ଏଇ ବର୍ଷାରେ ଚଲେେଇ ଚଲେେଇ ସେଇ ହେଇବା ବର୍ଷା ହେଲା ବୋଲି ଥକି ଗଲୁ ବଟି ଥକେଇଦଲା ଦେହକୁ ସେଇ ଯୋଗୁ ଆଉ ଏତେ ବୁଲି ପାଇଲୁୁ ରହିଥାନ୍ତୁ ତଥାପି ଭାବିଲୁ ରହିଥାନ୍ତୁ କିମ୍ବା ରହିଲୁ ଅଫିସ ଫଫିସ କହିକି ଯାଇଥିଲୁ ଏଇିନ ଗୋେ ଦିନ ଡେରି ହେଲାଣି ପଳେଇଲୁ ଆଉ।
ସେଏ ବି ଗୋଟେ କଥା ଆଉ ଡଉଟିଡ ଡଉଟି ନ କଲେ ତ ନଚଳେ।
ଆଉ ଡିଉଟିଟା ନକରି। ନା ନା ଏମିତି ନାହିଁ ଏ ଯୋଉ କହିକି ଆଇଥିଲି ଆଜି କାଲି ଆସିକି ପହଞ୍ଚିଲେ ଏଠି ଶୋଇକି। ପୁଣି ଗୋଟେ ଦିନ ରହିକି ଆଇଲିି ଆଉ।
ଇଆଡ଼େ ତ ଗଲେ ଟଏଡ଼ ଲାଗିବ ନିିହାତି ଆଉ।
ହୁଁ ଆଉ ତାପରେ ଚଲେଇବ ତ ଯାହା ଚଲେଇବ ଗାଡି ପୁଣି। ଇଏ ବୁଲିବନି କି ଚାଲି ଚାଲି ତ ବୁଲିବ ନା। ଆଉ ଗାଡି କଣ ସବୁ ଜାଗାକୁ ପଶିବ ଏମିତି ହେଇକି। ଉଁ ସେମିତି ହେଇକି ଦେଓମାଳି ଉପରେ ମୁଁ ତ ଶୋଇଲି ରାତି ଯାକ ପିଆ ପିଇ ହେଇକି ପୁରା ମସ୍ତି ହେଲା। ସକାଳୁ ଆଉ ଉଠି ପାରିଲି ପୁରା। ଟପିକ୍ ଯିବା ପାଇଁ ଆଉ ଉଠିଲିନି ସେ ଗଲେ ତାଙ୍କର ମୁଁ ଉଠିଲି ଟୋଟାଲି ମୁଁ ଶୋଇିଲି୍ୟାମ୍ପ ରେ।
ଟପ ଟିକେ ଯାଇଥାନ୍ତେ ନା ବୁଲେଇ ବୁଲେଇକି ଆସିଥାନ୍ତେ। ପୁର ଟପକୁ।
ଏବଂ ଭାରତ ପତାକା ଯୋଉ ଲାଗିଚି ଇଣ୍ଡିଆନ୍ ଫ୍ଲାଗ୍ ସେଇଠି ଉଠେଇକି ଫଟୋ ଫଟୋ ପ ତ ସବୁ ଆଇଲେ ମୁଁ ଗଲିନି ରା କୁଡ଼ି। ବର ଭଲେ ତ ଉଠି ପାଇାଇିଲ ନି ଆଉ ହଁ ହଁ ଭାଇ ହଁ।
ହଉ।